ହ୍ୟାଲୋ।
ହୁଁ ହୁଁ।
ଶୁଣାଗଲା?
ହଁ ହଁ ଶୁଣାଗଲା।
କଣ କରୁଚ ଏବେ?
ମୁଁ ଖାଇ ହେଇଢ଼ି ସେ ଛାତ ଉପରେ ବୁଲୁଚି ଆଉ।
ପବନ ହଉଥିବନା? ପବନ ହଉଥିବ।
ହଁ ବଢିଆ
ହୁଁ ଆମର ବି ସେୟା ଆମର ବି ସେ ପବନ ଜୋରରେ ହୁଏ।
ରାତିରେ ଶୋଇଲାବେଳକୁ ପବନ ପବନଟା ପକେଇ ଦଉଚି।
ହଁ ରାତି ମଶା ବି ହଉଥିବ।
ପୋଇଲା ବେଳକୁ ପବନଟା ପକେଇ ଦଉଚି।
ହୁଁ ହୁଁ ହୁଁ ଆଉ ମଶା ହଉନାହାନ୍ତି ରାତିରେ?
ମଶା ଆମର ଧୂପ ଲା କାଠି ଲାଗୁଚି ଆଉ ଲିକ୍ୱିଡ଼ ଲାଗୁଚି।
ହୁଁ ହୁଁ।
ତା ବାଦ ଯାଇକି ଇଏ ହଉଚି।
ହୁଁ
ତା ଭିତରେ ବି କାମୁଡ଼ି ଦଉଚନ୍ତି ହାତ ଗୋଡ ଫୁଲେଇ ଆଉ ଗରମ ଲାଗୁଚି ଛାତ
ଆମର ପ ସକାଳେ ଯୋଉ ବର୍ଷା ସକାଳେ ଯୋଉ ବର୍ଷା ହେଇଥିଲା ଥଣ୍ଡା ଲାଗୁଛି ଆଜି।
ହଁ ଗରମ ଲାଗୁଚି ଏ ଗଛ ଗାଁ ଗଳିରେ ଯୋଉ ଗଛ ବୃଛ ରହିଯାଇଚି ହ ତ ସେଥିପାଇଁ କି ଟିକେ ତ୍ରାହି ମିଳିଯାଉଚି।
ହଁ ନହେଲେ ଆଉ ରହିହବନି।
ଟୋଟାଲି ହିଁ ରହିହବନି ଏମିତି ଗରମ ହଉଚି।
ହୁଁ ହୁଁ।
ଜୀବନ ପଳଉଚି ଗରମରେ।
ଉଁ ହୁଁ। ଆଉ ଘରେ ସମସ୍ତେ ଭଲ ଅଛନ୍ତି?
ହଁ ଏସି ଲାଗିକି ବି ଏସି ଟା କେତେ ସମୟ ପାଇଁ ଥଣ୍ଡା।
ହଁ ସାଙ୍ଗେ ସାଙ୍ଗେ ବନ୍ଧ ହେଇଗଲା ଉଁ
ବାହାର ସେମିତିରେ କୁ ଯେମିତି ହେଲେ ବି ଯିବାକୁ ପଡ଼ିବ କି ନାଇଁ କହିଲେ?
ହୁଁ।
ସ୍କୁଲ୍ କଲେଜେ ଯିବେ ଆଉ ତାକୁ ତ ଯିବାକୁ ପଡ଼ିବ ନା।
ହଁ ମୋ ମୋ ରେସନ ଫୁଲିଆ ଦେହକୁ ଟିକେ ଏସି ଲାଗିଲା ମାନେ ଥଣ୍ଡା ହେଇଯାଉଚି।
ଥଣ୍ଡା ଜୋରେ ହବ।
ହଁ।
ମୁଁ ତ ନେଇପାରିବିନି ଏତେ ଜିନିଷ
ହଁ ବନ୍ଦ କଲା ମାନେ ରହି ହଉନି ସାଙ୍ଗେ ସାଙ୍ଗେ ଗରମ।
ହଁ ଗରମ ଖେଳିଯିବ ସାଙ୍ଗେ ସାଙ୍ଗେ।
ହୁଁ ହୁଁ।
ମୁଁ ଭାବୁଥିଲି ଆମ ଘରେ ସେଇ ପ୍ରୋବ୍ଲେମ ଟା ହଉଛି, କିନ୍ତୁ ତମ ଘରେ ବି ସେଇଟା ହେଉଛି।
ହଁ ହଁ, ଏ ପାଞ୍ଚ ଦି ତିନି ପାଞ୍ଚ ମିନିଟ୍ ଥଣ୍ଡା ଲାଗିବ ତାପରେ ଗରମ।
ହଉ ସେଇଆ ହେଇଯିବ ନର୍ମାଲ ଟେମ୍ପରେଚର।
ହୁଁ।
ଏସି ଲଗେଇ କିଛି ଲାଭ ନାହିଁ।
ହଁ। ସାଙ୍ଗେ ସାଙ୍ଗେ ଗରମ ହେଇଯିବ, ସାଙ୍ଗେ ସାଙ୍ଗେ ହୁଁ ଓହୋ, ଏବେ ପଢ଼ାପଢ଼ି କଣ କରୁଛନ୍ତି କି?
ଓହୋ, ଫାଇନାଲ ଇୟର ନା କୋଉ ଇୟର।
କଣ କହିଲ?
ସେକେଣ୍ଡ ଇୟର, ତା ପର ବର୍ଷ ଫାଇନାଲ ଇୟର ହେଇଯିବ।
ତମର ଏବେ ଚାରି ବର୍ଷ ପଢୁଛ ନା?
ନା ନା, ତିନି ବର୍ଷ ଆ ପର ବର୍ଷ ଟା ଚାରି ବର୍ଷ ହେଇଯିବ।
ତମର ଭଲ ତାହେଲେ ନା?
ହଁ ବା, ମୋର ଗୋଟେ ଭଉଣୀ ର ହେଇଗଲା ଚାରି ବର୍ଷ।
ଚାରି ଅଙ୍ଗେ ଗୋଟେ ମିଶିକି, ସିଏ ମାନେ ଇଏ କୋର୍ସ କରୁଛି ତ। ସେଇ ଫାଇନାନ୍ସ ତାର ପାଞ୍ଚ ବର୍ଷ ଟୋଟାଲ। ସେ ପିଜି କରିକି ବାହାରିବ।
ମ ତିନି ବର୍ଷ ପରେ, ତାପରେ କିଛି ଅଲଗା ପ୍ଲାନ୍ ଅଛି ଆଉ।
ହଁ ହଁ, କଲେଜ ପାଖରେ ନା ଦୂରରେ, ନା ହଷ୍ଟେଲରେ ରହୁଛ?
ଆ ହାତ ପେନ୍ ହଉଛି, ଯେ ଘର ଝାଡ଼ିଦବ। ମୁଁ ବି ହୁଁ କଣ କହିଲେ? ହମ ଯ ବାହାର ଏଇଟା ବାହା ହ୍ୟାଲୋ।
ହଁ।
ଆଉ ଟିକେ ଯାଉ। ଓହୋ କଣ ଖାଇଥିଲ?
ହଁ, ଖାଇଥିଲି ତ। ଏବେ ବରା ହରିକା ଖାଇଥିଲି।
ହୁଁ ହୁଁ।
ସେଟା ସନ୍ଧ୍ୟା ବେଳର ଖାଇବା ଆଉ ସମସ୍ତଙ୍କର।
ହଁ ହଁ, ସମସ୍ତଙ୍କର ସେୟା।
ହଁ ହଁ। ହ।
ଆପଣଙ୍କୁ କଣ ରୋଷେଇ କରି ଆସେ?
ତମେ କର ନା କିଏ ଘରେ କିଏ କରନ୍ତି?
ହଁ ଘରେ କରନ୍ତି,
ଓହୋ। ଏ ପ୍ଲସ ଟୁ ବି ସେଇ କଲେଜ ତମର ଥିଲା ନା ଅଲଗା କଲେଜ?
ସେଇ କଲେଜ ରେ।
ଗୋଟେ କଲେଜ ରେ ପଢିବା ଭଲ। ମୋର ବି, ହଁ ଆ ମୁଁ, ମୁଁ ବି ସେ ଗୋଟେ କଲେଜ ପାଞ୍ଚ ବର୍ଷ ଯାକ ଗୋଟେ କଲେଜ
ମୋର ପାଖରେ ଅଛି ସାରିଦବା
ହୁଁ। ଇଚ୍ଛା ହୁଏତ ଏଇ ଗରମରେ ପଢିବାକୁ?
ଗରମ ରେ ତିନଟାରୁ ଚାରିଟା ଏ ଯୋଉ ସରି, ଏନ୍ ଦଶଟା ରୁ ତିନିଟା ଯାଏ ଆମ ମନ ଟା କିନ୍ତୁ ଘରେ। କିଏ କା ଘରକୁ କଲେ ଏସି ରେ ଖାଇ ପିଇ ଶୋଇ ପଡ଼ିବ।
ଆମର ଆଗରେ ଯୋଉ ତୁ ଫ୍ୟାନ ବୁଲଛି ଆମେ ଆଗରେ ଆଗର ଛାଡୁଛୁ, ଆଗ ବେଞ୍ଚ୍ ଛାଡା ଛଡି ନାହିଁ।
ହୁଁ
ଆଗେରେ ବଶୁ, ତା ହେଇ ଯାଉ ଆଗରେ ବସିବୁ ଫ୍ୟାନ ଧରି।
ମୁଁ ସବୁବେଳେ, ମୁଁ ମୁଁ ସବୁବେଳେ ଆଗରେ ବସେ, ନହେଲେ ସେକେଣ୍ଡ ରେ ବସେ, ନହେଲେ ଯାଇକି ଲାଷ୍ଟରେ ବସିବି। ଆଉ ଥାର୍ଡ ଫୋର ହାଲକାରେ ବସିବନି।
ଏ ସାଙ୍ଗମାନେ ସବୁ ପାଖାପାଖି ରଖୀବେ ସବୁ ନା?
ହଁ ଚାର ଜଣ ଯୋଡି ହେଇକି ବସୁ, ତିନି ଜଣ ଆମେ ଯୋଡି ହେଇକି ବସୁ।
ତ ଆମେ ବି ସେ ତିନି ଜଣ
ହଁ।
ବାକି ଜଣଙ୍କର ଅନର୍ଶ୍ ଅଲଗା ଥିବ ଆଉ ସବୁ ଏକା। ଅନର୍ସ ଖାଲି ଅଲଗା, ସେ ଟିକେ ସିଏ ଟିକେ ହଁ ଅଲଗା ହେଇଯାଏ, ଆମେ ଦି ଜଣ ଏକା।
ହଁ।
ନହେଲେ ସବୁବେଳେ ଏକାଠି, ଯୁଆଡେ ଯିବେ ଏକାଠି ସବୁ ଏକାଠି, ବୁଲିବାକୁ ଯିବୁ ଏକାଠି। ଏବେ ବି ଅଛୁ। ମାନେ ଆମର ଗ୍ରାଜୁଏସନ ଦୁଇ ହଜାର ସତରରେ ସରିଲାଣି, ଏବେ ବି ସାଙ୍ଗ ହେଇକି ଅଛୁ।
ହୁଁ। ହା ନା ଆମେ ତିନି ଜଣ ଯାକ ସାର ଆମକୁ ଦେଇଦେଇଛନ୍ତି ତିନି ମୂର୍ତ୍ତି, ଗାନ୍ଧିଜୀଙ୍କ ତିନି ମାଙ୍କଡ ବଇଛନ୍ତି।
ଆ ଯା କରିଦେ ଆଉ ଆଉ ଲାଇଫରେ କରିପାରିବନି।
ହୁଁ ଦିନି ମାଙ୍କଡ ଆମେ
ହଁ ଆମ ହ
ଆମେ ଜୁଆଣେ ତିନି ମାଙ୍କଡ ହେକି ଯିବୁ।
ସେଇୟା ଏଇ ମୋର୍ଚ ଆଉ କଉଠି କରିପାରିବନି ତ ଆଉ। ଗ୍ରାଜୁଏସନ ବଳଛି। ହୁଁ ରାତି୍ର କ ସାତଟାରେ ବସଛ ନା କ
ହଁ ବସିଛି ଆଉ।
ଓହୋ ଭଲ ନା। ଆମର ବି ଛାତରେ ବସିୁଥିଲୁ ରୋଷେଇ ହେଟା ହଉଛି ନା ଆଉ ଚାଚଛା ହଉ ତଳକୁ ଯା ଉପରକୁ ଆସ ଇଚ୍ଛା ହଉନି। ହୁଁ ହୁଁ ଆଉ ଘରେ ସମସ୍ତେ କଣ କରୁଛନ୍ତି ତଳେ।
ସବୁ ତଳେ ଅଛନ୍ତି ମାମା ଖାଲି ଛାତ ଉପରେ ଅଛନ୍ତି।
ଓ ଆମର ଘର ଗଛ ଗୋଟେ ପଡିଆ ତ ଜୋରେ ପବନ ମାନେ ଝରକା ଖୋଲା ଅଛି ପବନ ବାଡ ଅଛି ବୋ ଯିବାକୁ ପଡିବନି।
ଆଁ ହାତ ହ ଗ୍ଲାସ ହବଡୁ।
ହଁ ହ ହ।
ନହେଲେ ଟାୱାର ପାଇବନି।
ଓହୋ ହ ରାତିରେ ରହୁଛ ନା ପଳେଇସ।
ମୁ ମୁଁ ମୋ ଘରେ ପାଉଛି।
ଆଛା। ହ ଭଲ ଦେହ ଭଲ ଅଛି ଦେହ ଭଲ ଅଛି।
ହଁ ହଁ ଭଲ ଅଛି।
ହୁଁ ତମେ ଗୋଟେ ଝିଅ ନା ଭାଇ ଭଉଣୀ ଅଛନ୍ତି?
ଦି ହଣମେ।
ତମେ ବଡ? ତମେ ବଡ ନା ସାନ? ଓହୋଲ ଆଉ। ଏଇଠି ମାନେ ଗୁଳୁ ଗୁଳି ବେଶୀ ହଉଛି। ହ୍ୟାଲୋ ଗରୁ ଗୁଡ ଟାକିସିିବନି।
ବାହ
ହୁଁ ଆଉ ରହି ହଉନି ଏତେ ଜୋରରେ ଗରମ ଅଛିି। ଆମକୁ ତ ଖାଲି ଗାଁକୁ ଯିବାର ଅଛି ଯ ଟେନସନ ଲାଗିଲାଣି କେ ଯିବୁ। ସକାଳୁ ଯାଇିଲ ଗାଁ କୁ ଯିବାର ଅଛି ତ
ଓହୋ।
ଟେନସନ ଲାଗିଲାଣି କେମ ଯିବ ଗରମକୁୁ। ଗାଡିରେ ଯିବୁ ଯେ ଗାଡିରେ ଯ କା ରେ ହେଲେ ହେଲେ ବାହାରକୁ ବାହାରିବନିଁ ନା କଣ?
ହଁ
ସେତ ପାଇଁ ଟେନସନ ଲ ଦେଖିବାକୁ କଉଛି ଆଉ ଝିଅ ଅଛି ମୋର ଛୋଟ ନା ତାକୁ ବେଶୀ ଗରମ ତାକୁ ବେଶୀ ଗରମ।
ହୁଁ।
ତାକୁ ପ୍ରବଳ ଗରମ ଲାଗେ ରହିପାରିବନି ଏସି ଲଗେଇଲା ମାନେ ସେ ଖୁସି ହେଇଯିବ।
ତା ତାଙ୍କୁ ସେ ଛୁଆଙ୍କୁ ନେଇକି ଯାଇହବନି।
ହଁ ବାଟ ସେ ଖାଲି ତଳେ ଗଡିବ ଟାଇଲସରେ ଗଡିବ ଖାଲି।
ଓହୋ କଣ ଘ ଘର ଭଡା ନେଇକି ରହୁଛ କି?
ନା ନା ନିଜ ଘର।
ହୁଁ।
ହୁଁ। ପାଖାପାଖି ଆମ ବାପଘର ବି ପାଖରେ ଆମର। ଦଶ କିଲୋମିଟର ହବ। ଶାଶୁଘରଠୁ ପାଖ। ନାଇଁ ଯାଇନି।
ଆଗରୁ ଯିବା ଆସିବା କରୁଥିବ।
ହଁ ହଁ। ହଉ ତାହେଲେ ହଉ ରଖି ହଁ ହଉ ରଖିଦିଅ ପରେ କରିବା ହେଲା।